ହ୍ୟାଲୋ ହଁ ଭାଇ ଭଲ ଅଛ?
ହଁ ଭଲ ଅଛି ଭଲ ଅଛି।
ଆଉ କଣ ଖବର?
କଣ ଖବର ଏମିତି ଏକା ଆଉ
ଆଉ ପଢାପଢି କେମିତି ଚାଲିଛି
ପଢ଼ା ପଢ଼ି ଚାଲିଛି ଟିକେ ହାଲକା ଫୁଲକା ଆଉ
ହୁଁ ହୁଁ ହୁଁ ଆଉ କଣ ଜବ ପାଇଁ ପକେଇଥିଲ
ହଁ ଜବ୍ ଟା ଆପ୍ଲାଏ କରିଥିଲି ଯେ କଣ କରିବା ହଉନି ଆଉ
ଓହ କେମିତି ଏବେ ଆଉ କଣ ଦେଇଥିଲ ପରୀକ୍ଷା
ଏବେ ଦେଇଥିଲି ଆର୍ ଆଇ
କେମିତି ହେଇଛି ପରୀକ୍ଷା ଭଲ ହେଇଛି
ନାଇଁ ଏମିତି ଟିକେ ମିଡିୟମ ହେଇଛି ଏତେତ ଭଲ ହେଇନି
ହୁଁ ହୁଁ ସିଯିଏଲ୍ ପ୍ରିଲିମ୍ ଟା ସିଯିଏଲ୍ ର ପିଲିମ୍ ଟା ହେଇଯାଇଛି ପରା
ସିଜିଏଲ ନାଁଇ ରେ ହେଇନି
ହୁଁ ହଁ ମୋର ବି ସେ ଆର୍ ଆଇ ଏକ୍ଜାମ ଟା ସେମିତିଆ ଏକା ହେଇଛି ଆଉ ଭଲ ବି ହେଇନି କି ଖରାପ ବି ହେଇନି ନାଇଁ ସିଜେଏଲ ହେଇନି ନାଇଁ ପ୍ରି ଟା ହେଲାନି ସିଜେଲା ଆଉ
ଓହୋ କ କୋଉଥିରେ ମାର୍କ କମ୍ ରହିଲା
ଏଇ ଆମର କରେଣ୍ଟ ଏଫାଇଆର ରେ ତ ଆଉ ଆଉ କଣ କରେଣ୍ଟ ଏଫାଇଆର୍ ଟା ତ କରେଣ୍ଟ ଏଫାଇଆର୍ ତ ଦିନେ ହି ପଢ଼ୁନଥିଲି ଭଲସେ ଆଉ କଣ ଆଉ
ମୋର ମେଥ ରେ କମିଗଲା ଆଉ
ହୁଁ ହୁଁ ହଁ ହବ ଆଉ ଆଜି ନହେଲେ କାଲି ଆଉ ଏବେ ତ ଆଉଛି ଆଉ ଆରେ ଏଇ କେତଟା କଣ କଲ?
ଆରେ ଏଇ ସେଭେଣ୍ଟି ପ୍ଲସ କରିଦେଇଚି, ଗେସ୍ ଟିକେ ମାରି ଦେଇଚି ଆଉ
ହଁ ମୁଁ ବି ଏଇଟି ଥ୍ରୀ ଏଇଟ୍ ଏଇଟି ଥ୍ରି ଏଇଟି ଥ୍ରୀ ଟା ଆଟେଣ୍ଡ‌ କରଛି। ହଁ ଜିଏସ୍ ଟା ଟିକେ ତ ମାରିକି ଆଇଲି ଆଉ ବାଧ୍ୟ ହେଇକି ଆଉ
ହୁ କରେଣ୍ଟ ଏଫଆଇଆର ତ ବେଶୀ ଆସିଥିଲା ପାଞ୍ଚ ଛଅ ଟା ପାଖାପାଖି ମାନେ କଭର୍ କରିଦେଇଚିନା?
ଅପ୍ରଡ଼ ଆଇଥିଲା ବୋଲି କୋହୁଚ କଣ ଜି ଏସ ତାପରେ ମୋର ସିପ୍ଟିରେ ମାନେ ପଲିଟି ର କୋଶ୍ଚିନ ଗୋଟେ ବି ନାହିଁ। ଯୋଗ୍ରାଫୀ ର ଜୋଗ୍ରାଫିରେ ବି ଗୋଟ ବି ନାହିଁ ହିଷ୍ଟ୍ରି ରେ ଗୋଟେ ପକେଇଥିଲା ସେଟା କୋଉଠୁ ଆଣିଥିଲା ମୁଁ ବି ଜାଣି ପାରିଲିନାହିଁ। ସେ କୋଶ୍ଚିନ୍
ପ
ହୁଁ।
ହଁ ପୁରା ମାନେ ଏଇଟା ତ ପୁରା ଯିଏ ମାନେ ପୁରା ତ ଏସ୍- ଏସ୍- ଏସ୍ ଜେଲ ବେସ୍ ଯେମିତି ଜିଏସ୍ ଆସଛି ସେ ପ୍ରକାର ପକେଇଦେଇଚି। ବିଶେସ୍ୱରା, ବିଶେସ୍ୱରା ଏଇଟା ଏମତି ହିଁ ଆସିବ। ଆଉ ଆଉ ଏସ୍ -ସି ଏସ୍ -ସି ଆପ୍ଲାଏ କରିଛୁ।
ନାଇଁ ସେଟା କରିନି ସେଟା କରିନି ଏବେ ନାଇଁ ଏସ୍-ସି ସିଜିଲ୍ ଟା ପକେଇବି ଏବେ। ସେଇଟା ଦେବା ଆଉ ସେଟା ତ ହଁ ଏକୋଇଶି ନା କଣ ଅଛି, ସେଟା ହିଁ କରିବି। ହୁଁ ସେଟା ହିଁ କରିବି ଆଉ।
ହୁଁ।
ତମେ ପକେଇଲ କି?
ହଁ ମୁଁ କେବେଠୁ ପକେଇଦେଲିଣି।
ହୁଁ ସେଟା ତ ଏଥର ଟାଇମ କରିଦେଇଛି ପନ୍ଦର ମିନିଟରେ ମ୍ୟାର୍ଥ ତ ପନ୍ଦର ମିନିଟରେ ରିଜଲିଂ।
ହୁଁ ହୁଁ ହୁଁ ପନ୍ଦର ମିନିଟ ପନ୍ଦର ମିନଟ ସେକ୍ସ୍ନାଲ୍ ଟାଇମ କରିଦେଇଛି ପା।
ହଁ ପରା ଦେଖାଯାଉ ସେଇଟା କଣ ହଉଛି ଆମ ବେଳୁଆ ତ ସବୁ ଚେଞ୍ଜ ହଉଛି।
କଣ?
ଆମ ବଳୁଆ ତ ସବୁ ଚେଞ୍ଜ ହଉଚି ସିଷ୍ଟୋମେଟିକ। ହୁଁ ତ କଣ କରିବା ଆମେ ଆଉ।
ହଁ ରା। ସେମିତି ଭାବିଲେ ହବନି ସେଇଟା କଣ ଖାଲି ଆମ ବେଳକୁ ହଉଛି ସବୁ ପିଲାମାନଙ୍କ ସହିତ ହଉଛି ନା। ମାନେ ଏଇ ଟାଇମରେ ଫେଜରେ ଯେତିକି ପିଲା କଲେ ସେମାନଙ୍କ ସହିତ ହେଲା ନା ସେମତି ଭାବିଲି ସେ ନେଗେଟିଭ ପଏଣ୍ଟ ନେଲେ ହବ କି। ସବୁ ଜିନିଷରୁ ପଜିଟିଭ୍ ପଏଣ୍ଟଟାକୁ ବାହାର କରିବାକୁ ପଡ଼ିବ ନେଗେଟିଭ୍ କୁ ଦୂରେଇକି।
ଦେଖାଯାଉ ଦେବା କଣ ହଉଛି କଣ ନାହିଁ।
ହୁଁ।
ଦେଲା ପରେ ଜଣା ପଡି଼ବ ଏକଜାମ ହଲ୍ ରେ ହିଁ ତ ଜଣା ପଡି଼ଯିବ।
ହଁ ବରା ଏକ୍ଜାମ ଟା ସରୁ -ସରୁ -ସରୁ- ସରୁ ଜଣା ପଡି ଟାଇମ ବି ଲାଗିବନି।
କାହିଁକି ଲାଗିବନି ସରୁ ସରୁ ଜଣା ପଡି଼ଯିବ।
ହୁଁ।
ହୁଁ ଦେଖ। କଣ କୁଆଡେ଼ ଯୋଉ ପକେଇ ଦଉଛି ବାହାରେ ଏକ୍ଜାମ ପକେଇ ଦଉଛି ସେଇଟା ହିଁ ଦେଇବାକୁ ବିଜାର ଖରା ତରାରେ ଯିବ ଯାଇକି ଆଇବ ପରେ ଆହୁରି ଯଦି କଣ ହେଲା ବୋଇଲେ ସେଟା ହିଁ ଗୋଟେ ପ୍ରୋବ୍ଲେମ ଆଉ। ନହଲେ ଆଉ କିଛି ନାହିଁ। ହୁଁ ବାହାର ଜାଗାରେ ପଈଲେ ପଇସା ପତ୍ର ଖର୍ଚ୍ଚ କାଳେ ପରୀକ୍ଷା ନହେଲେ ଆହୁରି ବିଯାର ହୁଁ। ସେ ଜାଗ ସବୁ ଗୁଟେ ଏମିତି ଆଉ।
ହଁ ପରା ଆଉ କଣ କହ?
ହୁଁ ଆଉ କଣ ଆଉ କଣ ପୁଢା଼ପୁଢ଼ି ଚାଲିଛି?
କଣ ଚାଲିଛି ପଲିଥିମ୍ ଟିକେ ଆଜି ପଢୁଥିଲି। କଣ କ ନା ପାଖାପାଖିଆଉ
ହୁଁ ହୁଁ ହୁଁ ମୋର ଚାଲିଛି।
ଚାରି ଦିନ ପରେ ମନେ ରହୁଛି କି ବାରମ୍ବାର ଟିକେ ରେଭାଇଜ ନ କଲେ ହଉ ବାର ବାର ବାର ବାର ବାର ବାର ରିଭାଇଜ ନ କଲେ ହବନି ଏକା।
ମୋର ବି ସେ ପରିସ୍ଥିତି। ଜିଏସ୍ ଟା ସାର ଜିଏସ୍ ଟା ସାରିଥିଲି।
ହୁଁ। ତୁ ଭିଡିଓ ସବୁ ସାରି ଦେଇଛୁ ନାଁ କାର କର୍ମାର ଭିଡିଓ ସାରି ଦେଇଛୁୁ ପରା
ହଁ ହଁ ତାର ରିଭିଜନ୍ ଟା ଏକା ବାକି ଅଛି। ଆଉ ମଝିରେ ଏପଟେ ଓଡିଶା ପାର୍ଟ ଦେଖିଲି ଏ ପାର୍ଟ ସବୁ ଛାଡି ଯାଇଥିଲି। ମୋଇଲା ଭଳିଆ ଏବେ ଆଉ କି କିଛି ନାହିଁ ମୁଣ୍ଡରେ ସେ ଜାକ ଆଉ ଥରେ ଏବେ ରିକଲ କରିିକରି ମନେ ପକଉଛି ଏବେ ସେ ଜାକ ଏବେ ଚାଲିଛି ଆମର ଆଉ।
ହଁ।
ଆଉ କଣ କରିବା ଆଉ କେତେ ବଳେ କୁଆଡେ ହବ।
ହଁ ବୟସ ବିତି ବିତି ଗଲାଣି ଏବେ ଯାଏ ଭାକାନ୍ସ କଣ ଅଛି କିଛି ନାଇଁ। ଏବେ ସେ ସି ଜି ଏଲ୍ ଟା ଅଛି ସେଣ୍ଟ୍ରାଲ ସି ଜି ଏଲ୍ ସିଏବି ଆଉ ନାଇଁ। ନାଇଁ ଆସିଲେ ଆଗେ ଆସିଲା ବୋଲି କହିବୁ ସିଏ ପରା କହୁଛନ୍ତି କେତେ ବର୍ଷ ପିଅ ଆଇିବ ସେ ଡି ଓ ଟା ଆସିବ ଦୁଇ ବର୍ଷ ତିନି ବର୍ଷ ହେଲାଣି କହୁଛନ୍ତି ଆସିବ ଆସିଛି ଆସିନି। ଯେବେ ନୋଟିଫିକେସନ୍ ଅଫସିଆଲି ଆସିବ ସେବେ ହିଁ ମାନିବି ଯେ ଆସିନି ବୋଲି ଖାଲି ସିଲାବସଟା ସରିବା କଥା ଆସିବ ବୋଲି ଟିକି ଆଶା ରଖିକି ସିଲାବସ୍ଟା ସରିବା କଥା ଆଉ।
ପନ୍ଦର ସ ଦଷ କେତେ ଏ ଏଗୁରା।
ହଁ ପନ୍ଦରଶହ ପନ୍ଦରଶହ ଆସିଲେ କଣ ହବ ଡିଷ୍ଟ୍ରିକ୍ଟ କେଇଟା ଆଇବ? ଚାଳିଶ ଟା ପଚାଶଟା ପାଖାପାଖି ପଡେ।
ହଁ ଯାହାବି ଆଉ ଆମ ଡିଷ୍ଟ୍ରିକ୍ଟରେ ତ ଏମିତି ହେଇକି ଯିବ।
ହୁଁ କମଯିବ ଗତ କେତେ ଯାଇ ଗତ ଥର କେତେ ଯାଇଥିଲା। ଶହେ ଅଶୀରୁ ଶହେ ବାବନ ତେପନ ପଚାଶ ପାଖାପାଖି ଯାଇଥିଲା। ଏବେ ଅନଲାଇନ ହେଲେ ପର୍ସେଣ୍ଟାଇଲ୍ରେ ନର୍ମାଲାଇଜରେ ହବ ବଢିବ କମେଇବ। ଅନଲାଇନ୍ ତ ହବ ଆଉ ଅଫଲାଇନ୍ ଆଉ କିଛି ନାଇଁ।
ଅନଲାଇନ ଟା ପୁରା ଫାଲତୁ ଅନଲାଇନ ଟା ପୁରା ଫାଲତୁ। ମାନେ ନିଜେ ବି ତମେ ନିଜେ ବି ତମେ ସିଓର ହବନି କି ଯେ ଏମିତି କଣ? ହଉଛି ମାନେ ନିଜର ମାର୍କଟା ବି ଜାଣି ପାରବନି କିଛି ନାଇଁ।
ହଁ।
ହଁ।
ଦେଖିଥିବ ଗୋଟେ ଆସିବ ଗୋଟେ।
ଦେଖିଥିବ ଗୋଟେ ଆଇବ ଗୋଟେ ଏ କିଛି ଜାଣିବି ପାରବନି କଣ ହେଲା କଣ ନାଇଁ କେତେ ମାର୍କ ରହିଲା। ତମର ଜାଣି ପାରିବନି କଣ ଠିକ୍ କଲି ଜାଣିପାରିବନି କଣ ଭୁଲ କ ଜାଣିପାରିବନି ଖାଲି ଗୋଟ ପରୀକ୍ଷା ମନ ବୁଝିବାକୁ ଦେବା କଥା।
ହଁ।
ହୁଁ। ଏ ସବୁ ଦେବା କଥା ଆଉ।
ହଁ।
କଣ କରିବା ଯେତେ ଦିନ ପର୍ଯ୍ୟନ୍ତ ଅଛୁ ଦେବା ଆଉ ପରିଶ୍ରମ କରିିବା ଆଉ ଫଳ ଟା ସାଡେ ଦେବେ ଆଉ।
ହଁ ପରା ଯାହା ବୟସ ବଢି ବଢି ଗଲାଣି।
ଟିକେ ହେଇଗଲେ ଭଲ ଆଉ ବୟସ ପଳେଇଲା ପରେ ଆଉ କଣ ଆଉ ଏ ଜୋସ୍ ଟା ରହିବନି ନା ଟେନସନ ପଳେଇ ଆଇବ ମୁଣ୍ଡରେ।
ଦି ଆଡୁ ପଚିଶ ଛବିଶ ସତେଇଶ ଭିତରେ ପାଇଗଲେ ଟିକେ ଭଲ ଆଉ ବେଶୀ ଲେଟେରେ ପାଇଲେ ସିଆଡେ ଅସୁବିଧା ଇଆଡେ ଅସୁବିଧା ହୁଁ। ଛବିଶ ହଁ ଛବିଶ ଭିତରେ ପାଇଗଲେ ଭଲ, ପଚିଶ
ହୁଁ, ସେ ଭିତରେ ପାଇଲେ ହିଁ ଗୁଡେ ଭଲ ଲାଗିବ ମାନେ ଯୋଉ କଥାର ନାଇଁ ଯୋଉଟା ଯୋଉଟା ହେଲେ ଯୋଉଟା ଦର କାର
ହଁ, ହଁ, ହଁ, ହଁ ଆ, ବେଶି ଲେଟ୍ ହେଲେ ଯେତେ ବୟସ ବଢି ବଢି ଯାଉଛି ପାଠ ପଢିବାର ସେଟା ଟାଇମ୍ ଟା ବି କମି କମି ଯାଉଛି। ଇଛା ଶକ୍ତି ଟା କମି କମି ଯାଉଛି। ଏ ଜୋସ୍ ଟିକ ଅଲଗା ନା କମ ବୟସରେ ଟିନ୍ ଏଜ୍ ଯେ ଜୋସ୍ ଟା ବୟସ ବଢିଲେ କମିକମି ଯାଉଛି ଟିକେ ପ୍ରେସର୍
ଏବେ ତୋମେ ଯେତିକି ଟାଇମ୍ ପଢି ପାରୁଛ, ପରେ ଆଉ ସେତିକି ଟାଇମ୍ ପଢି ପାରିବ କି? ଟେନସନ୍ ଘର ଟେନସନ୍ ପଳେଇଆଇବ ଇଆଡେ ଦୁନିଆ ଟେନସନ୍ ପଳିଆଇବ ବୟସ ବଢିଗଲେ ସେଦିନ ବସି ପାରିବୁନି।
ହୁଁ, ଆଉ ଇନକମ୍ ର ଇନକମ୍ ରେ ବି ସୋର୍ସ କିଛି ନଥିବ ତ ଇଚ୍ଛା ବି ଟିକେ କମ ଲାଗିବ।
ଘରେ ବି କହିବେ ତାପରେ ଆଡେ କଣ କଣ ଗୋଟେ ତୋମେ ତ ନିଜକୁ ବି ଗୋଟେ ଖରାପ ଲାଗିବ। ତ ଏଇ ସବୁ ସମସ୍ୟା ଆଇବ ଧୀରେ ଧୀରେ ଆଉ ଆମ ଆଘକୁ ଯାହା ଲାଗିଲାଣି ଆଉ, ଯାହା ହଉଛି ଏକ୍ଜାମ୍ ର ସମସ୍ୟା
ହୁଁ।
ଆଉ ଆମର ଫଳାଫଳ ମିଶିକି ଗୋ ଟେ ଆଇବ ଗୋଟେ ବଡ ସମସ୍ୟା ଆଉ।
ହଁ ପରା ଭେକେନ୍ସି ନେକେ ନେକ୍ସଟ୍ ଭେକେନ୍ସି ଆର କିଛି ନାହିଁ।
ହୁଁ, ପରା କଣ ଏବେ ତ ଇଲେ ଏବେ ତ ଇଲେକ୍ସନ୍ ହେଇଯିବ, ଆଉରି ହେଲା ଭଳିଆ ନାଇଁ।
ଇଲେକ୍ସନ୍ ସରିଲେ ସରିଲା, ସରଲା ଆଉ କିଛି ନାଇଁ।
ଇଲେକ୍ସନ୍ ସରିଲେ ସରିଲା ଆଉ ହେଲା ଭଳିଆ ନାଇଁ, ତାପରେ ବସିଥିବା ଆମେ ଆଉ ଆଶା କରିକି ଆଉ।
ନାଇଁ ନାଇ ଇଲେକ୍ଟ୍ରିନ୍ ଯେତେଳେ ଏଇଟା ଏସ୍ ବାହାରିବ କହୁଛନ୍ତି ପରା, ଏସ ପିଓ ଦି ଟା।
ହୁଁ, ବାହାରିଲେ ଯାକ ବାହାରିଲା, ବାହାରିବ ବୋଲି କହୁଛନ୍ତି ତ ବାହାରିଲେ ଯାକ ବାହାରିଲା।
ହଁ।
ହୁଁ।
ଏସିଏସି ସରିଲା ଏବେ ଯୋଉ ବାହାରି ଥିଲା ସେଟା ତ ବହୁତ କମ ପୋଷ୍ ଥିଲା ପକେଇଥିଲୁ? ଯେ ଶହେ କୋଡିଏ ଶହେ ଚବିଶ ପାଖାପାଖି ଥିଲା‌।
କିଛି ଆଉ ମୁଁ ପକେଇନି ଏ ବର୍ଷ ସେ ଦିଟା ହିଁ ଏକ୍ଜାମ୍ ପକେଇଥିଲି। ସେ ଦିଟା ହିଁ ଦେଲି ଆଉ ଦେଇନି, ଏ ବର୍ଷ ଠୁ ଯା ବାହାରିଲା ଏ ବର୍ଷଠୁ ଯାହା ବାହାରିଲା ମୁଁ ପକେଇବି, ଯୋଉ ଯାହା ବାହାରିଲେ ପକେଇବି ଆଉ ଛଡ଼ା ଛୁଡି ନାହଁ। ଏ ଏକ୍ଜାମ୍ ଏମିତି ସେ ଏକ୍ଜାମ୍ ସେମିତି ଆଉ ନାହଁ। ସେଥିପାଇଁ ଏବେ ଏ ବର୍ଷ ତ ଯୋଉଟା ହେଲେ ବି ଗୋଟେ ଫାଷ୍ଟ ହେଇଯାଉ।
ହୁଁ, ବି ସେ ଗ୍ରୁପ୍ ସି ହଉ କିି ଯାହା ହଉ ହେଇଯାଉ, ତାପରେ ଉପରକୁ ଯିବ ପାଇଁ ପ୍ରମୋସନ୍ ପାଇଁ ସେଟା ଚିନ୍ତା କରିବା କଥା ଆଉ।
ହୁଁ, ହେଇଗଲା ପରେ ଯାହା ଦେଖିବା ଆଉ।
ହୁଁ।
ହୁଁ, ଆଉ ନହେଲେ କଣ କରିବା ଆଉ।
ହଁ ପରା।
ଦେହ ସବୁ କିଛି ଚାଲିଚି।
ହୁଁ।
ନାଇ
ହଁ ହଉ କଣ କରିବା ପରିଶ୍ରମ କରିବା କଥା ଆଉ।
କୁଆଡୁ କରୁଥୁବା ଆଉ କଣ ଆମ ପାଖରେ ଆଉ କିଛି ବାଟ ନାହିଁ, ଏଇ ଗୋଟିଏ ବାଟ ଅଛି। ନା ଆମେ କୋଉଠି ଯା, ହୁଁ, ନା ଯା ଆମର ପାଖରେ ଏତିକି ସକ୍ଷମ ନା କୋଉଠି ଯାଇକି ଖଟିକି ହେଟା ଆମେ କରିବୁ। ସେତିକି ବି ନହିଁ ହୁଁ ସେଥିପାଇଁ ଏ ବାଟ ଟା ହିଁ ଦେଖିବା ଯାହାକୁ କଣ ଅଛି ହେଟା ସବୁ ଭଗବାନଙ୍କର ଉପରେ ଛଡା ହେଇଯାଇଚି।
ବଢି ବଢି ଯାଉଚି? ପ୍ରତିଦିନ ପିଲା ସଂଖ୍ୟା କେମିତି ବଢୁଚି କ ପାଇଁ ବଢୁଚି। ପିଲ ସଂଖ୍ୟା ଆପେ ଆ ବଢୁଥିବା କଲେ ଆପ୍ଲାଏ ଯୋଉ ପିଲମାନେ ଆପ୍ଲାଏ ବଢୁଛି ନା ଗତ ବର୍ଷ ଚାରି ଲକ୍ଷ ତ ଏ ବର୍ଷ ଚାରି ଲକ୍ଷ ଦଶ କୋଡିଏ ହଜାର ହେବ ନା। ପିଲା ସଂଖ୍ୟା ବଢୁଚି କମ୍ପିଟିସନ୍ ସେମିତି ବଢୁଚି‌।
ସବୁ ସବୁ ଜିନିଷ ବଢି ବଢି ଯାଉଚି ଯେତିକି ଜଲଦି ପାଇବ ସେତିକି ଜଲଦି ଭଲ।
ଶୁଣି ଶୁଣେ ସେ ଅନୁଯାୟ ନିଜକୁ ସେମିତିଭ ଇଂପ୍ରୁବ୍ ଇମ୍ପ୍ରୁବ୍ କରିବାକୁ ପଡିବ ପ୍ରତିଟି କ୍ଷେତ୍ରରେ ପାଠରେ ସାଠରେ। ଚାଲି ଚଳନ ସବୁ ନହେଲେ ପଛରେ ରହିଯିବୁ ଆଉ ଦୁନିଆରେ ର ହେଇ ଦୁନିଆର ସହିତ ଚଳେଇବା କୁ ପଡ଼ି
କଣ କରିବା ଆଉ ଚାଲ। କଣ ହୋଉଚି ଦେଖାଯାଉ ସେଇଟା ଆଗକୁ ଆଉ ଆମେ ଆମର ନିଜର ପରିଶ୍ରମ କରିବା ଆଉ ଫଳ ଭଗବାନ୍ ଦେବେ ଆଉ ନହେଲେ ଫଳ ନହେଲେ ଫଳ ବଜାରରୁ କିଣି ଆଣିବା ଲାଷ୍ଟ୍ ରେ ଆଉ ନହେଲେ କୁଆଡେ ଆଉ।
ମାଗଣା ଧରିକି ପଳେଇବା ଆଉ। ସେ ଫଳରେ କିଛି ଭ୍ୟାଲ୍ୟୁ ନଥିବ ସେ ଫଳର କିଛି କିଛି ଭ୍ୟାଲ୍ୟୁ ନାହିଁ।
ଉପାୟ ରୁ ଶେଷ ସୀମାରେ ଯେତେବେଳେ ପହଞ୍ଚିବ ମଣିଷକୁ ବଦଳି ଯିବାକୁ ପଡିବ ନହେଲେ ସେଇ ପଛରେ ରହିଯିବ। ସମସ୍ତେ ଆଗକୁ ପଳେଇବେ ବୁଲିକି ତମେ ପଛରେ ପଡିିଯିବ।
ଏ ତ ସେମତି ଆକା ହେଉଛି ନା ଆମେ ଯୋଉ ଜାଗା ସେ ଜାଗାରେ ଅଛେ ସାଙ୍ଗ ସାଥୀ କେ ତେ ଜଣ ପୁରା ବୋହୁତ୍ ଆଗକୁ ଗଲେଣି ବୋହୁତ୍ ଆଗକୁ। ହେଲୋ ସେଇଠି ପାଞ୍ଚଟା ଲେ କୋଟା ପାଇକି ଯୋଉ ପାଉଛନ୍ତି ସେଇଟା ଅଲଗା ଜିନିଷ। କିନ୍ତୁ ଆଗକୁ ତ ଗଲେଣି ନା।
ହୁଁ ସେଟା ଆକା ଆଉ
ହୁଁ।
କଣ ଆଉ କରିବା ସେମିତି ଆକା ଚାଲ୍
କଣ ହଁ ପରା।